ହ୍ୟାଲୋ
ହଁ- ବନ୍ଧୁ ଜୟ ଜଗନ୍ନାଥ୍।
ହୁଁ ହଁ ଖାଇବୁ
କଥାଟି କଟୁଚି ବୋଧହୁଏ ନେଟୱାର୍କ ଇଶୁ ରହୁଚି ଆପଣଙ୍କର।
ଆଜ୍ଞା। ହାଲୋ।
ହାଲୋ।
ହଁ ଅ।
କିଛି ଦିନି ହେଲାଣି ଏମିତି ତ୍ରୁଟି ମୋର ରହୁଛି କେଜାଣି, ମୁଁ ବି ଜାଣିପାରୁନି।
ବଢିଆ ଆଉ।
ଆଉ କଣ କରୁଛନ୍ତି ଆପଣ ଏବେ?
ବସିଚି ଟିକେ ଆଉ। ଆପଣ କଣ କରୁଛନ୍ତି?
ବାହାରୁ, ଜଷ୍ଟ ବାହାରୁ ଆସିଲୁ, ଯାଉଥିଲି ଆଜି- ଯେହେତୁ ଆଜି ଏକାଦଶୀ ତ ଆମର, ଆମର ମାଉସୀ ମା ମନ୍ଦିର ଜାଣିଛନ୍ତି?
ଆଜ୍ଞା, ଆଜ୍ଞା।
ସେଇଠି ଆଜି ଖାଇବା ପିଇଆ ହେଇଥିଲା। ଭଜନ ସମାରୋହ ହେଉଥିଲା, ତ ମୁଁ ସେଇଠିକି ଯାଇଥିଲି, ସେଥିପାଇଁ ଟିକେ ବିଳମ୍ବ ହେଇଗଲା।
ଓ ହୋ।
ଆଜ୍ଞା।
ହଉ କୁହନ୍ତୁ, ଆଉ ଗୋଟେ ମଜେଦାର କଥା ଜାଣିଛନ୍ତି?
କହୁନାହାନ୍ତି କଣ?
ଆପଣଙ୍କୁ କଣ ଗାଁ ଭଲ ଲାଗେ ନା ସହର?
ମତେ କହିବାକୁ ଗଲେ ତ ହଁ, ଗାଁ ତ ଭଲ ଲାଗିବ ଯେହେତୁ କାହିଁକି ନା, ଗାଁର ପାଣି ପବନ ଏଠି ତ ସହର ବି କୋଉ ଜାଗାରେ ମିଳିବ ନାହିଁ। ଆଉ ଗାଁ ରେ ଯୋଉ ରନ୍ଧା ଖାଦ୍ୟ ଯେଉଁ ମସଲା ବଟାରେ, ଆମର ଶିଳପୁଅର ଯେଉ ବଟା ହୁଏ ତାର ସ୍ୱାଦ ଆଉ ଏଇ ମଡ଼ନ ମସଲାରେ କାହିଁ?
କିନ୍ତୁ ମତେ ତ ସହର ଭଲ ଲାଗେ, ସବୁ ସୁବିଧା ପାଖରେ ହିଁ ମିଳିଯାଇଥାଏ।
ହଁ ନିଶ୍ଚୟ ଠିକ କଥାଟି କହିଲେ, ସୁବିଧା ଠିକ ଅଛି, ଶାନ୍ତି ଟା କେଉଁଠି? ସକାଳେ ରାତି ପର୍ଯ୍ୟନ୍ତ କେବଳ ଗାଡିର ଶଦ୍ଦ। ଆଉ ଯୋଉ ଭଳିଆ ଶବ୍ଦ ପ୍ରଦୂଶିତ- ଆଜ୍ଞା।
ପେ ପେ। ସେଇ କଥା ତ ଠିକ, କିନ୍ତୁ ଭଲ- ପାଠ ପଢା, ବଡ ଡାକ୍ତରଖାନା କାମ, ଏସବୁ ତ ସହରରେ ବେଶି ମିଳିଥାଏ ନା।
ଏ ପତରୁ ମତେ ନିଶଚୟ କହିଲୁ କିନ୍ତୁ ଏବେ ତ, ବର୍ତ୍ତମାନ ତ ଏବେ ଗାଁରେ ମଧ୍ୟ ଏବେ ଧୀରେ ଧୀରେ ସେଇ ଅନେକ ପରିବର୍ତ୍ତନ ତ ହେଇ ଆସିଲାଣି, ଆମର ଗମନାଗମନରେ ମଧ୍ୟ, ପାଠ ପଢାରେ ମଧ୍ୟ। ଚିକିତ୍ସାରେ, ହ ସବୁଥିରେ ଏବେ ବହୁତ ଗତି ବିକଶିତ ହେଇଗଲାଣି। ରାସ୍ତା, ବିଦ୍ୟୁତ୍, କଡାର ସୁବିଧା ମଧ୍ୟ ଆଗଠାରୁ ବହୁତ ଭଲ ହେଇଗଲାଣି।
ଏ ତ ଠିକ କଥା, କିନ୍ତୁ ଯଦି ଆପଣଙ୍କ ଭଲ କାମ ପାଇଁ ସହର ରହିବାକୁ ପଡେ ତ ଆପଣ କଣ କରିବେ?
ହଁ କାମ ତ ନିଶ୍ଚୟ କରିବି, ଯୋଉ ଅର୍ଥନୀତି ଟିକେ କମେଇବାର ଅଛି। ସେଇଥିପାଇଁ ତ ମୁଁ ସହରରେ ରହି କାମ କରିବି। କିନ୍ତୁ ସୁଯୋଗ ମିଳିଲେ କାହାକୁ ମଧ୍ୟ ଫେରିକି କିଛି ଶାନ୍ତି ଅନୁଭବ କରିବ।
କାହିଁକି?
କାହିଁକିନା ଗାଁରେ ସମ୍ପର୍କ ଅଧିକ ଭଲ ଥାଏ, ପଡୋଶୀ ମାନେ ଏକା ଉପରକୁ ଜାଣନ୍ତି। କାହାର ଅସୁବିଧା ସରିଲେ ମତେ, ସମସ୍ତେ ସାହାଯ୍ୟ କରିବାକୁ ପଳେଇ ଆସନ୍ତି, କିନ୍ତୁ ସହରରେ କିଏ ସହରରେ ତ ସମସ୍ତେ ନିଜ ଏଠି ସ୍ୱାର୍ଥ ପର। ଯିଏ ଯାହାର ନିଜର ସୁବିଧା ସବୁବେଳେ ଦେଖୁଛନ୍ତି।
ଆଜ୍ଞା, ଆଜ୍ଞା। ଆଁ ତା, ତାହେଲେ କଣ, ସହରରେ ସେଇଟା କମ୍। ଅ ଅନେକ ଲୋକ ପାଖାପାଖି ଘରର ଲୋକଙ୍କୁ ମଧ୍ୟ ଭଲରେ ଜାଣନ୍ତି ନାହିଁ।
ନିଶ୍ଚୟ ନିଶ୍ଚୟ ଠିକ କଥା କହିଲେ ଆଉ ତ ଜାଣିଛନ୍ତି ଗାଁର ଖାଦ୍ୟ। ବିଲର ଶାଗ ପୋଖରୀର ମାଛ ତାଜା ପନିପରିବା। ତାପରେ ଶିଳ କୁଆରେ ବଟା ହେଇଥିବା ଯୋଉ ମସଲାର ସ୍ଵାଦ ସୋରିଷ ବଟାର ସ୍ଵାଦ। ତାର ତ ସୁଆଦ ହିଁ କିଛି ଅଲଗା ଯୋଉଟା କିି ଆମର ଏଇ ଭୁବନେଶ୍ଵର ମଡନ ଯୁଗରେ ମିଳିବ ନାହିଁ।
ଏହଁ ଏହଁ ଆଜ୍ଞା ସେଇ କଥାରେ ତ ମୁଁ ଆପଣଙ୍କ ସହିତ ଏକମତ। ଗାଁ
ହାଲୋ। ହାଲୋ। ହାଲୋ।
ହ
ଅଧେ ନେଟୱାର୍କ ଇଶୁ ରହୁଚି।
ହାଲୋ।
ହାଲୋ।
ହାଲୋ।
ଆପଣଙ୍କର ନେଟୱାର୍କ ଇଶୁ ଟିକିଏ ରହୁଛି ମତେ ଲାଗୁଚି।
ହଁ ହଉ
ହୁଁ